ହାଲୋ।
ହ୍ୟାଲୋ।
କଣ କରୁଛ?
ମୁଁ ଏଇଲେ ବସିଛି। ତମେ?
ସୁପ୍ରିୟା କେମିତି ଅଛ?
ଭଲ ଅଛି ତମେ କେମିତି ଅଛ?
ମୁଁ ବି ଭଲ ଅଛି। କହ ଆଜି କାଲି ପଢ଼ା କେମିତି ଚାଲିଛି?
ଭଲ ଚାଲିଛି କିନ୍ତୁ ଆସାଇନମେଣ୍ଟ ପାଇଁ ଟିକେ ବ୍ୟସ୍ତ ଅଛି।
ସେଇଆ ମୋର ବି ଅବସ୍ଥା କଲେଜରେ ଏବେ ବହୁତ କାମ ଦେଇଦଉଛନ୍ତି।
ହଁ କିନ୍ତୁ ଆମେ ଯଦି ସମୟ ମେଣ୍ଟେନ କରିକି କରିବା ତାହେଲେ ସବୁ କାମ ସହଜରେ ହେଇଯିବ।
ଟାଇମ୍ ଟେବୁଲ ବନଉଛ କି?
ହଁ ମୁଁ ଚେଷ୍ଟା କରେ ସବୁବେଳେ ନୁହେଁ କିନ୍ତୁ ଅଧିକାଂଶ ସମୟ ଫଲୋ କରେ।
ଭଲ କଥା ମୁଁ ବନାଏ କିନ୍ତୁ ମୋବାଇଲ ଧରିକି ସବୁ ଗଡ଼ବଡ଼ ହେଇଯାଏ।
ମୋର ବି ସେଇ ଅବସ୍ଥା। ପାଞ୍ଚ ମିନିଟ୍ ପାଇଁ ଫୋନ୍ ଖୋଲିଲେ ଅଧଘଣ୍ଟା କେମିତି କଟିଯାଏ ଜଣା ପଡ଼େ ନି।
ସତ କଥା ସେଥିପାଇଁ ଏବେ ଟିକେ କମ୍ ବ୍ୟବହାର କରିବାକୁ ଚେଷ୍ଟା କରୁଛି।
ଭଲ କଥା ଆଉ ପରୀକ୍ଷା ଆସୁଛି ତେଣୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବା ଦରକାର।
ହଁ ଚାଲ ଆମେ ଦୁହେଁ ମିଶି ପା ପାଠ ପଢ଼ିବା। କିଛି ନ ବୁଝିଲେ ଜଣେ ଆଉ ଜଣଙ୍କୁ ପଚାରିବ।
ନିଶ୍ଚୟ। ସେମିତି କଲେ ପଢ଼ା ବି ସହଜ ହେବ ଆଉ ମନେ ବି ରହିବ।
ଠିକ୍ ଅଛି ଆଜି ଏତିକି କାଲି କଲେଜରେ ଦେଖା ହବା କିନ୍ତୁ ଆଉ ଗୋଟେ କଥା କହିବାକୁ ଚାହେଁ।
ହଁ କୁହ।
ଆଚ୍ଛା ସୁପ୍ରିୟା ତୁ ପଢ଼ା ଛଡ଼ା ଆଉ କଣ କରିବାକୁ ପସନ୍ଦ କରୁ?
ମତେ ଗୀତ ଶୁଣିବା ବହି ପଢ଼ିବା ବହୁତ ଭଲ ଲାଗେ। ତମକୁ?
ମତେ ବଗିଚାରେ ବୁଲିବା ସାଙ୍ଗ ମାନଙ୍କ ସହିତ କଥା ହେବା ଭଲ ଲାଗେ ଆଉ ମତେ ପେପର କ୍ରାଫ୍ଟ କରିବାପାଇଁ ଭଲ ଲାଗେ ମତେ ଇଣ୍ଟେରେଷ୍ଟିଙ୍ଗ୍ ମୁଭି ଦେଖିବା ଭଲ ଲାଗେ।
ସତରେ ଟିକେ ସମୟ ସାଙ୍ଗ ମାନଙ୍କ ସହ କାଟିଲେ ମନ ବହୁତ ଭଲ ହେଇଯାଏ।
କିନ୍ତୁ ପଢ଼ାକୁ ମଧ୍ୟ ଗୁରୁତ୍ଵ ଦେବା ଦରକାର।
ନିଶ୍ଚୟ ଭଲ ଭବିଷ୍ୟତ ପାଇଁ ଏବେ ବି ପରିଶ୍ରମ କରିବା ଯୁରୁର।
ତୁ ପରୀକ୍ଷା ପାଇଁ କେମିତି ପ୍ରସ୍ତୁତ କରୁଛୁ?
ମୁଁ ପ୍ରତିଦିନ ଟିକେ ଟିକେ ପଢ଼ୁଛି। ଶେଷ ସମୟ ପାଇଁ କିଛି ରଖୁନି।
ଏହା ତ ବହୁତ ଭଲ ଅଭ୍ୟାସ।
ଧନ୍ୟବାଦ ତମେ ବି ଏମିତି କଲେ ଚାପ କମ୍ ଲାଗିବ।
ଠିକ କହିଲୁ ଆଜିଠାରୁ ଚେଷ୍ଟା କରିବି।
ଆମେ ଦୁହେଁ ଏକା ସାଙ୍ଗରେ ପଢ଼ିଲେ ଆହୁରି ଭଲ ହବ।
ହଁ ଯାହା ବୁଝିବାରେ ଅସୁବିଧା ହବ ପରସ୍ପରକୁ ପଚାରିବା।
ସେଇଟା ହିଁ ତ ଭଲ ସାଙ୍ଗର ପରିଚୟ।
ହଁ ସତ କଥା।
ଠିକ ଅଛି ଯଦି କିଛି ନୋଟ
ଯଦି କିଛି ନୋଟସ ଥିବ ପଠେଇବି କି?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
ଆଉ କିଛି ନୋଟ୍ସ୍ ଥିଲେ ପଠେଇବ କି?
ଯଦି ନୋଟ ଦରକାର ହବ ତାହେଲେ ମିଶିକି ପଢ଼ିବା।
ନିଶ୍ଚୟ ମୁଁ ପଠେଇବି ଆଉ ଗୋଟେ ହଁ ବହୁତ ହଉଥିଲା ଆଉ ଆଚ୍ଛା ସୁପ୍ରିୟା ତୁ ସକାଳେ କେତେ କେତେବେଳେ ଉଠୁ?
ସକାଳେ ମୁଁ ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ତମ ନେଟୱାର୍କ ପ୍ରୋବ୍ଲେମ ହଉଛି। । ହଉ ମୁଁ ଟିକେ ଡେରିରେ ଉଠେ କି ହଁ ମୁଁ ଟିକେ ଡେରିରେ ଉଠେ କିନ୍ତୁ ଏବେ ଶୀଘ୍ର ଉଠିବାକୁ ଚେଷ୍ଟା କରୁଛି।
ହଁ ଜଲଦି ଉଠିଲେ ସକାଳୁ ଭଲ ଲାଗେ ଏଣେ ପରୀକ୍ଷା ବି ଆସିଲାଣି ନା ତା ପାଇଁ ବି ପଢ଼ିବାକୁ ପଡ଼ିବ ସକାଳୁ ଉଠିଲେ।
ମତେ ଶିକ୍ଷା ମନୋବିଜ୍ଞାନ ବହୁତ ଭଲ ଲାଗେ।
ମତେ ଦର୍ଶନ ବିଜ୍ଞାନ ବହୁତ ଭଲ ଲାଗେ।
କେବେ କେବେ କ୍ଲାସ ବହୁତ ମଜା ଲାଗେ?
ଆଉ କେବେ କେବେ ବହୁତ ଖରାପ ଲାଗେ ଆଜି କାହିଁକି ଆସିଥିଲି ବୋଲି ଭାବେ
ଡବ୍ଲୁ ପିକ ଆସୁ ବା?
ଶୁଭା ଗଲାନି?
ହ୍ୱାଟ୍ସଆପ୍ କୁ ଆସନ୍ତୁ ମୁଁ ଗୋଟେ ନୋଟସ ପଠେଇଛି ଦେଖିବ ଏଜାମରେ ପ୍ରିପ୍ୟାର ହେବ ହେଲା।
ହଁ।
ଆସ ହ୍ୱାଟସଆପ୍ ରେ ଦେଖ ପଠେଇଛି।
ହ୍ୟାଲୋ।
ହ୍ୟାଲୋ।
ହଁ।
ହୁଁ କେବେ କେବେ କ୍ଲାସ ବହୁତ ମଜା ଲାଗେ ନା?
ହଁ ବିଶେଷ କରି ସାର୍ ଉଦାହରଣ ଦେଇକି ପଢେଇଲେ ବୁଝିବାକୁ ବହୁତ ସହଜ ହୁଏ ଆଉ ବହୁତ ଭଲ ବି ଲାଗେ।
ତ ନୋଟସ ନିଜେ ତିଆରି କରୁ କି ନା ସାର୍ ଯୋଉଟା ଡକିଥିବି କି ପଢେଇ ତେବେ ସେଇଆକୁ ପଡୁ?
ହଁ ନିଜେ ଲେଖିଲେ ଅଧିକ ମନେ ରହେ କିନ୍ତୁ ନିଜେ ଲେଖିବାଟା ବି ବହୁତ କଷ୍ଟ ହୁଏ।
ସେଇଟା ଠିକ ମୁଁ ବି ସେମିତି କରୁଛି। ନିଜେ ଲେଖୁଛି ଆଉ ମଉ ଡା ସେଇଟାକୁ କ ଆଉଥରେ ଲେଖିବାକୁ ପଡେ।
ସେଇଟା ଠିକ ମୁଁ ବି ଏବେ ସେମିତି କରିବି।
ହୁଁ ପ୍ରତିଦିନ ଅଳ୍ପ ଅଳ୍ପ ପଡିଲେ ଶେଷରେ ଅସୁବିଧା ହୁଏ ନାହିଁ। ତୁ ସବୁବେଳେ ଏତେ ପଜିଟିଭ କେମିତି ରହୁ?
ମୁଁ ଭାବେ ଚିନ୍ତା କଲେ କିଛି ବଦଳିବନି ପରିଶ୍ରମ କଲେ ଦିନେ ଦିନେ ସମୟ ବଦଳିଯିବ।
ବା ଏଇ କଥାଟି ମତେ ବହୁତ ଭଲ ଲାଗିଲା। ଆଉ ଏ କଥା ମୁଁ ବହୁତ ବିଶ୍ଵାସ କରେ ହାର୍ଡୱାର୍କ ସବୁଥିରେ ମେନତ ର ଫଳ ସେବେ ମିଳିବ ଯେବେ ଆମେ କଷ୍ଟରେ ଥିବା
ଧନ୍ୟବାଦ କିନ୍ତୁ ତମ ଚିନ୍ତାଧାରା ବହୁତ ଭଲ।
ଛୁଟି ଦିନରେ କଣ କର ତମେ?
ଘର କାମରେ ସାହାଯ୍ୟ କରେ ସିଲେଇ କରେ କବିତା ଲେଖେ ଦେଖେ ତାପରେ ଟିକେ ବିଶ୍ରାମ ନେଇକି ଶୋଇପଡେ।
ସିଲେଇ କର ସିଲେଇ ତମକୁ ଯଣା?
ହଁ ସିଲେଇ ମତେ ଜଣା ତାପରେ ବ୍ଲାଉଜ ସିଲେଇ ହେଲା କି ପ୍ୟାଣ୍ଟ ହେଲା କି ଝିଅ ମାନଙ୍କ କୁର୍ତ୍ତିୀ ତାକୁ ଡିଜାଇନ ମାନେ ତାକୁ କୁ ଆକୃତି ଦିଏ ତାପରେ ନୂଆ ନୂଆ ଚିତ୍ର କରେ
ମୁଁ ମଛଅ ମାଆଙ୍କୁ ସାହାଯ୍ୟ କରିବା ସହିତ ମୁଁ ବହୁତ ପ୍ରକାର ସିଲେଇ କରେ ଆଉ ଜାଣିଛ? ମୋର ବୋଟିକ ନୁ ଘରେ ଅଛି ମୁଁ ମୋ ନିଜର ମୋ ମାଆ ଙ୍କର ମୁଁ ସିଲେଇ କରେ
ଭଲ ଘର କାମ ଶିଖିବା ମଧ୍ୟ ଦରକାର।
ଠିକ କହିଲୁ।
ଆଚ୍ଛା ଆମର ପ୍ରେଜେଣ୍ଟେସନ ପାଇଁ ପ୍ରସ୍ତୁତି ହୋଇଗଲା କି?
ସରିଗଲା ଆଜି ଆଉ ଟିକେ ପ୍ରାକ୍ଟିସ କରିବି।
ମୁଁ ବି ସନ୍ଧ୍ୟାରେ ଟିକେ ପ୍ରାକ୍ଟିସ କରିବି ନହେଲେ କହିଲା ବେଳକୁ ବହୁତ ଡର ଲାଗୁଛି ମତେ
ହଁ ଆମେ ଦୁଇ ଏକାଠି ପ୍ରାକ୍ଟି କରିବା ହେଲା ଆଜି ଆପ ହ ପ୍ରେଜେଣ୍ଟସନ୍ ର ପ୍ରାକ୍ଟିସ୍ କ୍ଲାସ ହେଲା ଆଉ ମୁ ସେଇଥିରେ ବହୁତ ଭଲ କନିଡେନ୍ସରେ କହିଥିଲି ହଁ ମୁଁ ତମର ବି ଶୁଣିଥିଲି ତମେ ବି ବହୁତ ଭଲ କହିଛ।
ହଁ ତାହେଲେ ଆତ୍ମବିଶ୍ଵାସ ବଢିବ କାଲି ଆଉ ଥରେ କହିବାକୁ ବି ପଡିବ
ଯଦି ଭୁଲ ହେବ ଆମେ ପରସ୍ପରକୁ ସୁଧାରି ଦେବା।
ନିଶ୍ଚୟ ମିଶିକି କାମ କଲେ ଯେତେ ବଡ ବାଧା ଆସିଲେ ବି କଟିଯାଏ।
ପରୀକ୍ଷା ପରେ କେଉଁଠି ବୁଲିବାକୁ ଯିବା?
ହଁ ସମସ୍ତେ ସାଙ୍ଗମାନେ ମିଶିକି ଗୋଟେ ଜାଗାକୁ ଯିବା ଆଉ।
ବହୁତ ମଜା ହେବ, ଆମେ କଣ କରିବା ନା ଆମେ ଇସ୍କନ୍ ମନ୍ଦିର ଯାଇକି ସେଇଠି ଥିବା ଆଖ ପାଖରେ ଥିବା ଯୋଉ ପାର୍କ ଥିବ ସେଇଠି ଯାଇକି ଆମେ ମିନି ପିକିନିକି କରିବା
ହଁ। ଭୋଜି ଭାତ କରିବା, ତାପରେ ସେ ପାର୍କରେ କିଛି ଫଟୋ ବି ଉଠେଇବା, ସେଥିରୁ କିଛି ସ୍ମୃତି ବି ତିଆରି ହବ ସାଙ୍ଗମାନଙ୍କ ସହିତ।
ହଁ ସତ କଥା।
କିନ୍ତୁ ପ୍ରଥମେ ପରୀକ୍ଷା ଭଲ ସାରିବା ଦରକାର।
ହଁ ଏବେ ଆମର ପ୍ରଥମ ଲକ୍ଷ୍ୟ ପଢା। ସେଇଟା ବହୁତ ଚିନ୍ତା, ପରୀକ୍ଷା ଗୋଟେ ପଳେଇଲେ ମାଇଣ୍ଡରେ ଗୋଟେ ଟେନସନ୍ ଷ୍ଟ୍ରେସ୍ ବୋଲି ଗୋଟେ ଜିନିଷଟା ପଳେଇବ।
ଏପଟେ ଠିକ ସେ କ୍ଲାସ ବି ହଉନି, ଏପଟେ ଏକ୍ଜାମ ବି ଆସିଗଲା।
ତାପରେ ରିଆଡମିସନ ଫିସ୍ ବି ଦବାକୁ ପଡିବ।
ସେ ବି କମ ନାଇଁ ବହୁତ ପଇସା ପକଉଚନ୍ତି।
ଆଉଥରେ ରି ଆତମିସନ ପରେ ତାପରେ ଆମର ଫର୍ମ ଫିଲପ।
ଠିକ କଥା।
ସେଇଟା ସ ସେଇଟା ସରୁ ସରୁ ଏକ୍ଜାମ ପ୍ରାକ୍ଟିକାଲ ଷ୍ଟାର୍ଟ ହବ।
ଇଣ୍ଟରନାଲ୍
ସେଇଟା ସରିଗଲେ ହଁ ସେଇଟା ସରିଗଲେ। ପ୍ରାକ୍ଟିକାଲ ପଇସା ଦେଇଦେଲା ପରେ ଆମର ଫେସର୍ଷ ପଇସା ଦବାକୁ ପଡିବ। ସେଇଟା ଧରିଲେ ଆଉ ଥରେ ପିକ୍ନିକ ଯିବା ଶୀତ ଦିନ କହିବ ସେଇଟାକୁ ପଇସା ଦବାକୁ ପଡିବ।
ସବୁବେଳେ ଖାଲି ପଇସା ହିଁ ଦବାକୁ ପଡିବ।
ସବୁ ଟାଇମରେ। ସୁପ୍ରିୟା ଦଶ ମିନିଟ୍ ହେଇଗଲା କଲ୍ କାଟିଦିଅ ଆଉ ସେଇଠି ମାର ହେଲା ସବମିଟ୍ଟ୍ ଟା ମାର। ହ୍ୟାଲୋ।
ହଁ, ହଉ ଆଜି ପାଇଁ ଏ
କଲ୍ କାଟିଦିଅ ସବମିଟ ଟା ମାର, ହଁ ବାଏ ବାଏ।
ହାଲୋ।
ବାଏ ସୁପ୍ରିୟା ତମେ କଲଟା ସବମିଟ୍ କର। ହଁ ବାଏ।